ହ୍ୟାଲୋ।
ହ୍ୟାଲୋ, ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର। ଆପଣଙ୍କ ଶୁଭ ଶୁଭା ହେଉଛି ଟି ସେ ଭଏସ୍ କ୍ଲିୟର ଅଛି?
ହଁ ଟିକେ ଗେଁ ଗେଁ ହଉଛି ନେଟୱାର୍କ ବିଜି ରହୁଛି।
ଅ ଏବେ ଭଏସ୍ କ୍ଲିୟର୍ ଆସିଲା?
ହଁ, ହଁ।
ଓହୋ, କଣ କରୁଥିଲେ ଆପଣ?
ଏବେ ଭାତ ବସେଇକି ବସିଥିଲି।
ହଁ ହଁ।
ଭାତ ବସିଛି ଚାଉଳ ପକେଇ ଦେଇଛି ଭାତ ଫୁଟୁଛି ତାକୁ ବସେଇ ଦେଇଛି ବସିଥିଲି ମୁଁ ସେ ଯୋଗୁଁ କହିଲି ଫାଙ୍କା ଅଛି ମୁଁ ଟିକେ ଏଇନେ ଏବେ କଥା ହେଇଯାଏ।
ଓହୋ, ମୁଁ ଆପଣଙ୍କୁ କଲ୍ କରିଥିଲି ବୋଧେ?
କରିଥିଲେ?
ହଁ।
ହଁ, ହଁ କରିଥିଲେ କରିଥିଲେ ସେତେବେଳେ କରିଥିଲେ।
ଓହୋ। ସେଟା ଆପଣ ବ୍ୟସ୍ତ ଆଉଥରେ ଲଗେଇଥିଲେ ଆପଣ ବ୍ୟସ୍ତଥିଲେ।
ହଁ ହଁ ବ୍ୟସ୍ତ ସେ କଥା ହଉଥିଲି ସେ ଜଣେ ଆଉ ଜଣେ ମ୍ୟାଡାମଙ୍କ ସାଙ୍ଗରେ କଥା ହଉଥିଲି।
ଆଉ ସନ୍ଧ୍ୟାବେଳେ କଣ ଖାଇଛ ମୁଁ ଏଇ ଅଟା ଚକଡୁଛି। କଣ ଖାଇଛନ୍ତି ସନ୍ଧ୍ୟାବେଳେ?
ମୁଁ ସଞ୍ଜବେଳେ ନା ମୁଁ ଚାରିଟା ବେଳେ ଭାତ ହିଁ ଖାଏ।
ଓହୋ। ଚାରିଟା ବେଳେ ଆଉ ରାତିରେ ଖାଇବେନି?
ନାଁ।
ରାତିରେ କଣ ଖାଇବେ ସୁଜି ପିଠା? ହୁଁ। ହୁଁ। ରାତିରେ ସୁଜି ପିଠା ଖାଇବେ ନା?
ହଁ ହଁ।
ଓହୋ ଓହୋ ସୁଜିଟା ଆପଣଙ୍କର ପ୍ରିୟ ବୋ
ହଁ ଗୁରୁବାର ନା ମୁଁ ସୁଜିରେ ଖାଲି ପିଠାଟା ହିଁ ଖାଏ। ଆଉ ନହେଲେ ଯୋଉ ସୁଜି ଉପମା କରି ଖାଇବି। ଏଇ ଯୋଉ ଖିରି କରନ୍ତିନି ଆଉଟିକି ସେଇଟା ମ ତେ ଭଲ ଲାଗେନି। ମୋର ବେଶୀ ହେଉଛି ସୁଜି ପିଠାଟା ଆଉ ଉପମାଟା।
ଏଇ ଦିଟା ମତେ ବେଶୀ ଭଲ ଲାଗେ। ମତେ ନହେଲେ ଆଉ କିଛି ଭଲ ଲା-ଲାଗେନି। ବାବା।
ଉଁହୁଁ।
ହୁଁ। ଆପଣ କଣ ଖାଇଛନ୍ତି? ଆପଣ କଣ ଖାଇଛନ୍ତି?
ନାଇଁ ମୁଁ କିଛି ଖାଇନି ଉଁ ଏଇ-ଏଇ ପୁଅଟା ଯୋଗୁଁ ନାଇଁ ଚାହା ପିଏ ଯେ ସଖାଳ ବେଳା।
ଓହୋ ତା ପରେ ଏତେ ଗରମ ଯୋଉ ହଉଛି ପିଇବାକୁ ଇଚ୍ଛା ହଉନି ଚାରିଟା ବେଳେ।
ନାଇଁ। ସଖାଳେ ଟିକେ ପିଉଛି ଥାଇରଏଡ ରହୁଛି ତ। ଥାଇରଏଡ ରହୁ ଔଷଧ ଖାଇକି ଟିକେ ପିଉଛି।
ଓଃ ଥାଇରଏଡ ରହୁଛି ଆପଣଙ୍କ? ଆଉ କଣ ମେଡିସିନ ୟୁଜ୍ କରୁଛନ୍ତି?
ହଁ ହଁ ବର୍ଷ ସାରା ୟୁଜ କରୁଛି। ବଞ୍ଚିଥିଲା ପର୍ଯ୍ୟନ୍ତ ବି ୟୁ କରୁଥିବି।
ହଁ ପା ସେ ଗୋଟେ ରୋଗ। ମୋର ଜଣେ ମୋର ଭଉଣୀ ଜଣେ ଉଁ ତାଙ୍କୁ ବି ସେଇ ଥାଇରଏଡ଼ ହେଇଛି। ସେ ରେଗୁଲାର ବି ମେଡ଼ିସିନ ହିଁ ଖାଉଛନ୍ତି।
ଥିଲି। ବାହାଘର ପରେ ପରେ ଖାଉନଥିଲି। ଡକ୍ଟର କହିଲା କି ଯଦି ନ ଖାଇବ ତା ହେଲେ ଅନ୍ୟ ରୋଗକୁ ଆଟାକ୍ କରିବ। ଡରିକି ଖାଉଛି।
କଣ କରିବେ। ଆଉ ଦେଶୀ ଚିକିତ୍ସା କଣ କରୁଛନ୍ତି?
ନା ଦେଶୀ ଆଉ କଣ କରେନି। କାଇଁ କଣ ଏଇ ମଝିରେ ଧନିଆ ପାଣି ପିଉଥିଲି ଆଉ ପିଉନି, ଖାଉନି। କମୁନି ତ କିଛି ପିଉନି ଆଉ।
ଓ ହଁ ମୁଁ ସେଇ ବି କହୁଥିଲି ସେଇ ଧଣିଆକୁ ପାଣିରେ ପକେଇ ଦେଇଥିବେ ସକାଳୁ ସେଇ ପାଣିଟା ପିଅନ୍ତି।
ହଁ ସେଟା ପିଉଥିଲି। ପିଉଥିଲି ଯେ କାଇଁ କିଛି ଦେ ଖିଲି କିଛି ଇଏ ହେଲାନାହିଁ ଯୋଉଟା ଯା ହଁ ଆଉ କିଛି କାମ କଲାନି ଯୋଉଟା ମେଡିସିନ ଟେ ଆଣିକି ଖାଇବୁ।
ହୁଁ ହୁଁ ନା ସେଇଟା ବେଶୀ ଭାଇରାଲ ଚାଲିଛି ନା ଯୋଉ-, ଥାଇରଏଡ଼ ପାଇଁ ଏବେ ହେଉଛି ଧଣିଆକୁ ପାଣିରେ ପକେଇକି ସେ ପାଣି ଟା ହିଁ ପିଉଛନ୍ତି ବୋଲି।
ହୁଁ।
ତାର ସବୁ ସବୁଥିରେ ଦେଖୁନୁ ମେଡିସିନ ଟା ହିଁ ଦରକାର।
ହଁ ପା ଆଉ ମେଡିସିନ ନ ଖାଇଲେ ତ ମଣିଷ ଗୋଡ଼ ହାତ ବିଶ୍ୱାସ କରିବେନି ଏମିତି ବିନ୍ଧିବ ଦିନେ ଦିନେ। ଘୁଷୁରୀ ଯିବ ଆଉ ତୁ ବିନ୍ଧିବ ଯେ ଏ ଛିଡିପଇଲା ଭଳିଆ ବାନ୍ଧିକି ତାକୁ
ହଁ ସେମିତି ହବ।
ହଁ ବା ଥଣ୍ଡା ଦେହ ତ ସେଥିପାଇଁ
ହଁ ଥାଇରଏଡ଼ ଟା ବହୁତ ଥଣ୍ଡା। ସେଇ ଆମ ଭଉଣୀର ବି ସେମିତି ହୁଏ ନା ସିଏ ବି ସବୁବେଳେ ରେଗୁଲାର ମେଡିସିନ ଖାଉଛି। ଏବେ ମତେ ଫୋନ କରିଥିଲା ସେ କଟକ ଯାଏ ପ୍ରତ୍ୟେକ ମାସରେ ହେଇଗଲାଣି ତିନି ମାସ ଯାଇନି ଯେ ମତେ କହୁଥିଲା ଟିକେ ଆସେ ଆମ ଘରେ ରହିବୁ ମୁଁ ଯିବି। ସିଏ ଯିବେ ମେଡିକାଲ୍ ତାଙ୍କ ଘର ଏକୁଟିଆ ନା ଯାସ୍ପ୍ରୋଡ୍ ସେ ତାଙ୍କ ଘର ଯଉଠି ତାଙ୍କ ଘରଟା ସେଠି ବୋହୁତୁ ଚୋର ମାନେ ଯଦି ଟିକେ ଘରୁ ଫାଙ୍କା କରି ତୁ ଗଲୁହାରି ମାନେ ଆସିଲା ବେଳେ ଆଉ କି ଛି ହିଁ ଜିନ୍ଷ ନଥିବ।
ସବୁ ସେଇଠୁ ମୁଣ୍ଡମାଳ। ଯାଷ୍ପ୍ରୋଡ ର ମୁଣ୍ଡମାଳ ସେଠି ବହୁତ ଚୋର ଲୋକ ଗୁରା।
ନା ସବୁ ନେଇ ଆସିବା ସେଇ ଯୋଉ ଏକୁଟିଆ ଯାଇପାରୁନେହିଁ ତା ଶାଶୁ ଥିଲେ ଯାହା ଯାଉଥିଲା। ଆଉ ତା ଶାଶୁ ତ ମରିଗଲେ ତା ଶଶୁର ସିଏ ଉ ଦୋକାନ୍ ପଳଉଚନ୍ତି ଆଉ କେହି ଘରେ ନାହାନ୍ତି ବୋଲି ହିଁ ଯାଇନି ଆଉ ଏବେ ଦେଖି ଆ ଯିବ ବୋଲି କହୁଥିଲା କାଲି ପହଦିନ ଆଡକୁ ତ ମେଡିକାଲ।
ସେ ଥାଇରଡ୍ ଯୋଗୁ ଥାଇରଏଡ ଯୋଗୁ ସେ ବୋହୁତ୍ ମାନେ ମୋଟା ଲୋକଡା ପୁରା ଝଡିକି ପ ତଳା ହେଇଯାଇଥିଲା।
ଜଣେ ଜଣେ ପୁରା ମୋଟା ରୁ ପତ୍ଲା ହେଇଯିବେ ଆଉ ଜଣେ ଜଣେ ପୁରା ପ ତ୍ଲା ରୁ ମୋଟା ହେଇଯିବେ ଏ
ହଁ ସିଏ କିନ୍ତୁ ଯୋଉ ମୋଟା ହେଇଯାଇଥିଲା ପୁରା ପତଳା ଯାଇଥିଲା ପୁଣି ଏବେ ମୋଟା ହେଇଗଲାଣି।
ପୁଅ ଝିଅ ଟ୍ୟୁସନ୍
ନାଇଁ ପୁଅ ଝିଅକୁୁ ତ ଜର ପୁଅ ସେମାନେ ଝିଅ ଗଲାନି ବୋଲି ସେ ଆମ ଘର ପାଖରୁ ବି ଗୋଟେ ପୁତୁରା ହବ। ସିଏ ବି ଗଲାନି ବୋଲି ଇଏ ଯାଇଥିଲା ଟ୍ୟୁସନ୍ ପଳେଇଆସିଲା କହିଲା ସେମାନେ କେହି ଯାଇନାହାନ୍ତି ମୁଁ ଯିବିନି।
ଛୋଟ ଛୁଆ ଟା ଆଉ।
ସେ ସାଙ୍ଗ ତାଙ୍କର ସବୁ ସେଠି ଅଛନ୍ତି ସେ ଦି ତିନ୍ ଜଣ ସେମାନେ ସାଙ୍ଗ ହେଇକି ଗଲେ ସ୍ ସ୍କୁଲ ଯିବେ ଟ୍ୟୁସନ ହେଇଗଲେ ଯିବେ ଆଉ ଯଦି କେହି ଜଣେ ନଗଲା ଆଉ ଜଣେ ଯିବନି ଏଇ ଜି ଏମିତି କରୁଛନ୍ତି ଆଉ କଣ କରିବୁ? କହିଲା ସିଏ କଣ ପାଇଁ କ ପଳେଇ ଆସିଲା ପା ଡରିକି। ଆସିଲା ବୋଲି ମୁଁ ବାଡେଇବି ବୋଲି ମତେ ମୋକତି କି ଗଲାନି ସିଧା ଘରକୁ ପଳେଇ ଆସିଲା ମୁଁ ଦୋକାନରେ ଥିଲି ସେଠ ଠିକି ଗଲାନି ମୋ କେତିକି ଗଲାନି। ମାମା ବାଡେଇବେ ବାଧ୍ୟ କରି ପୁଣି ଆଉଥରେ ପଠେଇବେ କି? ସେ ଯୋଗୁ ଏଠିକି ପଳେଇ ଆସିଲା।
ହଉ ହଉ ନାଇଁ ପିଲାମାନଙ୍କୁ ଜମା ବାଡେଇବନି।
ହ ଆ ହଉନି ଜମା ମାନୁନନ୍ତି ଚଗଲା ହଉଛି।
ଛୋଟ ଛୁଆ ଚଗଲା ହେବେନି ଆଉ କଣ ବଡ ଲୋକ ଚଗଲା ହେବେ ହେ
ଛୁଆ କହିଲେ ଛୁଆ ବା ଠାକୁରଙ୍କ ସାଙ୍ଗେ ସମାନ। ଆଉ କଣ କରିବି ବେଳେ ବେଳେ ରାଗ ଚିଡ଼ିଲେ ମୁଁ ବି ମୋ ପୁଅ ଟା ବର୍ଷ କର ବେଳେ ବେଳେ ରାଗଚିଡ଼ିଲେ ଟିକ ଟିକ ଟିକେ ପିଟି ଦଉଛି କିନ୍ତୁ ପରେ ଭାବୁଛି ଛୋଟ ଛୁଆଟା ଠାକୁର ସଙ୍ଗେ ସମାନ ମୁଁ ତାକୁ
ହଁ ସେଇତ ବାଡେଇଦବୁ ତାପରେ ପୁଣି ଭାବୁ ଚଗଲା ହେଲା ବେେଳେ ରାଗ ଲାଗିବ ଭାରି।
ହଁ ପା
ବହୁତ ଚଗଲା ହଉଛି ସିଏ। ମୋ ଝିଅ ଏତେ ଚଗଲା ନୁହେଁ।
ନାଇଁ ପୁଅ ଟି ଦୁଷ୍ଟ ହଉ କୃଷ୍ଣ ତ ଦୁଷ୍ଟ।
ସେ ବହୁତ ଚଗଲା ପୁଅ ଚଗଲା ମାନେ ଚଗଲା ବୋଲି କଣ କି ଏ ଜିନିଷ ଟା ନାଗେ ସେ ଜିନିଷ ଟା ଲାଗେ ଏମିତି ତାର କାରବାର। ନହେଲେ ଆଉ କିଛିି
ହଁ ଛ ଛୋଟ ଛୁଆ ଭଗବାନଙ୍କ ସହିତ ସମାନ ଆଉ କଣ କରିବି।
ଆଉ ଶୋଇଲେ ଜମା ଖାଇବନି ଭାତ। କାଲି ଟିକେ ଡେରି ହେଇଗଲା ଡେରି ହେଲା ଶୋଇ ପଡିଲା ଆଉ ଖାଇବା ପାଇଁ ମଙ୍ଗିଲାନି। ଯେତେ ଡାକିଲି ମୁଁ କହିଲି ହଉ ତୁ ତୋର ଶୋଉନୁ ଖରାବେେଳେ ମୋବାଇଲ ଦେଖୁ ଟ୍ୟୁସନ ଦିଦି କି ଫୋନ କରୁଛି ପୁଣି ଖାଇଲା।
ହଁ
ହୁଁ ପା ଏମିତି କରୁଛି ସେ।
ହଁ
ଆଉ କଣ କରୁଛନ୍ତି ରୁଟି ଆଉ କଣ କରିବେ ତରକାରୀ କଣ ଆଜି?
ରୁଟି ଆଉ ଦିନରେ ଡାଲମା ମୁଗ ଡାଲି ପକେଇକି ଡାଲମା କରିଥିଲି ସେ ସବୁ ଥିଲା। ଆଜି ଆଜି ମୋର ଏକାଦଶୀ ଆଉ ପଖାଳ ଖାଇଲେ ବାପା ବି ବୋଉ ବାପା ଏକୁଟିଆ ଗରମ ଖାଇଲେ ବୋଉ ଆଉ ଇ ଏ ପଖାଳ ଖାଇଲେ ପଖାଳ ଯେହେତୁ ଖାଇଲେ ଆଉ
ତାପରେ ଯେତେ ଗରମ ହଉଛି ପଖାଳ ଖାଇବାକୁ ଇଚ୍ଛା ହଉଛି।
ହଁ। ପଖାଳ ଖାଇଲେ ଯାହେତୁ ଆଉ ଡାଲମାର ଅଛି ଆଉ ତେଣୁ ଆଉ କଣ କରିବି? ଭାବଛି ରୁଟି ଦିଖଣ୍ଡ କରିଦେବି ଛେନା ବି ବାପାଙ୍କର ଅଛି ସେ ଡାଲମା ଆଉ ଛେନା ଦେଇଦେବି ବାପା ଖାଇବେ ଆଉ। ମୁଁ ହଜବେଣ୍ଡଙ୍କୁ ତାଙ୍କ ତାଙ୍କୁ ତମେ ଯାହା ଦବ ସେ ଖାଇବ ତାଙ୍କର ଟିକେ ଆଇଁଷ ପ୍ରିୟ ଆଇଁଷ ବାର ଟିକେ ଖୋଜିବେ ନହେଲେ ସାଧା ଦି ପାଳିବେ ସେ ଯାହା ବନାଥାଉ ଘରେ ଭଜା ହଉ, ସନ୍ତୁଳା ହଉ, ଡାଲମା ହଉ ସେ ଯାହା ଦେବ ତାହା ଖାଇବେ କିଛି କହିବେନି। ହେଇଚି।
ସେଇଟା ଭଲ।
ହଁ ନାଇଁ ସେ କି କେବେ କିଛି ବାରନ୍ତିନି ଅଲଣା ଥାଏ ଯେ ଖାଇଦିଏ। କେବେ ରୁଟି କ୍ଷୀର ଦେଇଦବୁ ବି ଖାଇଦେବେ। କିଛି କହିବେନି।
ହଁ ହଁ ସେମିତି ଭଲ ଆଉ ବୁଝିବ ନା ଯାହା ଜଣଙ୍କର ଦେହ ପା ଭଲ ମନ୍ଦ ଟା ବୁଝିବ ନା
ନା କିଛି ନାଇଁ ସେୟା ତାଙ୍କୁ ତମେ ଯାହା ଦବ କେବଳ ତାଙ୍କର ଟିକେ ନନଭେଜ ପ୍ରିୟ ସେଥିପାଇଁ ସାଧା ବି ଥିଲା ହେଲେ ମୁଁ ତାହା ଖାଇଲି। ହଁ ଆଇଁଷ ଟିକେ ହେଲେ ବି ଖାଇବେ ଭାତ ନହେଲେ ସାଧା ଦିନ ସେ କିଛି ବି ଖୋଜିବେନି।
ହୁଁ। ହୁଁ। ହୁଁ। ଆମର ବି ସେ ଇଏ ସେମିତି ଇଁ ସେ ତାଙ୍କର ଏତେ କିଛି ଯାହା ଦେବ ସେୟା ନଗେଇକି ହିଁ ଖାଇଦେବେ। କିଛି ଖୋଜନ୍ତିନି କିଛି ମାନେ ଏଟା ନାହିଁ ସେଟା ନାଇଁ ଯାହା ଯାହା ଅଛି ଆଜି ଏଇ ଜିନିଷ ଟା ଅଛି। ନା ନାହଁ ଦେ ଯାହା ଅଛି ସୋୟା ନଗେଇକି ଖାଇଦେବା। ଆମ ପୁଅ ତ ପନିପରିବା ଖାଇବନି, କିଛି ଖାଇବନି ଯଦି ଖଟା ଅଛି, ଆମ୍ବ ଅଛି ତାର ଜିନ୍ଦାବାଦ। ସେ କହିବ ଖଟା ନଗେଇଁ ମାମା ମୁଁ ଭାତ ଖାଇଦେବି। ସେ ଖଟା ପ୍ରିୟ ବହୁତ। ହଁ। ଆଉ ଯୋଉଦିନ ଆଇଁଷ ଫାଇଁଷ ତ ମୁଁ ଯଦି କହିବି ଆଜି କଣ କରିବା ତରକାରୀ ପତ୍ର ମୋ ପୁଅ କହିବ ଆଜି ଚିକେନ କରିଦଉନୁ ହୁଁ। ଚିକେନଟା ହଉଛି ତାର ଫେବରାଇଟ।
ଆ
ମୁଁଇ ଆଜିି ବା ବାର ଅଛି ସେ ଗୁରୁବାର କି, ମଙ୍ଗଳବାର କି, ଶନିବାର କହିବେ ହଉ ତାହେଲେ ଏମିତି ଆଉ।
ଛୋଟ ଛୁଆ ଯାହା କହିଲେ
ହୁଁ। ଆଜି ଇ - ଇ - ଇ କାଲି ଥି ଭାଜିଥିଲି ଇ ଯୋଉ ମାଛ ପାଛ ମାଛ ତରକାରୀ ଥିଲା ମାଛ ବିହ ବିହନ ବି ଥିଲା ଦେଲି ଖାଇବା କହୁଛି ଆଜି ମୋର ପା ଆଜି ଜାଣିନ କି ଆଜି ଗୁରୁବାର କହିକି ଖାଇଲାନାଇ।
ହୁଁ।
କହୁଚି ଆଜି ପା ଜାଣିନ କି ଆଜି ଗୁରୁବାର ତାର ଯେତେବେଳେ ମନେ ହଉଛି ଖାଇବ କହିବ। କେତେବେଳେ ମନ ନହବ ଯଦି ନାଇଁ କରିବ। ହଁ ଏମିତି ଆଉ। ଆଉ ତାହେଲେ ଆପଣଙ୍କର ପୁଅ ଟା ଏବେ କାନ୍ଦୁଛି ନା କଣ ଧରିଛନ୍ତି?
ବର୍ଷକର ଛୁଆ ତ ମତେ ଦେଖିଲା ମାନେ କାନ୍ଦିବ।
ହଁ ଛୋଟ ଛୁଆ ଏତେ ଛୋଟ ଛୁଆଟା ଆଛି କାନ୍ଦିବନି ନା
ହୁଁ।
ଆଉ ଶାସୁ ମା?
ସିଏ ଟିଭି ଦେଖୁଛନ୍ତି।
ଓ ହୋ ଏବେ ରୁମରେ ବଧେ ଅଛନ୍ତି?
ହଁ ରୁମ
ଆଉ ରୁଟି କରିବେ ଡାଲମ ଫାଲାମ ଅଛି ଆଉ ଯାହା ସେତିକି କରିଦେବେ? ଚୁଲି ନା ଗ୍ୟାସ ରେ କରୁଛନ୍ତି?
ନାଇଁ ଗ୍ୟାସ ରେ।
ହୁଁ ହୁଁ ଆମର ମୋର ସବୁ ଚୁଲି ରେ।
ଓ ଗ୍ୟାସ୍
ମତେ ଚୁଲି ଟା ଭଲ ଲାଗେ। ମତେ ଗ୍ୟା